ହାଲୋ ହଁ କହୁନ । ଆଁ । ହଁ ହଁ। ଚାନଚି ବତ୍ରା । ହେଲାଣି, ପାଞ୍ଚ, ଚାରିଟା, ପାଞ୍ଚଟା ବେଳୁ ହେଲାଣି, ଝିପି ରି, ଝିପି ରି, ଝିପି ରି ଚଲେଇଛି ୲
ତମେ ଯାଇଥିଲ, ଆଜି ତାଙ୍କ ଘରକୁ?
ହଁ, ମୁଁ ଲିଜା, ଲଭଲି, ସୁଭ
ସେମାନେ କଣ, ସବୁ ଏଠୁ ଗଲେ, କି?
ଓ, ହଁ ସେ, ଘରୁ ଯାଇଛ
ମତେ, ଟିକେ ଡାକିଲ, କହିଲନ ନା ୲
ତ ମା ଦିଅ ଭୁଲରେ ଘର ଅଛି କଣ
କୋଇ ଥା ଲ ମଙ୍ଗ ଟ ସେମାନେ କଣ, କରୁଥିଲେ?
କଣ, ବସି ଥିଲେ ଉପରେ ୲ଆଉ କଣ, କରିବେ?
ତା, ଇଏ ଦେଇ ଆସିଛନ୍ତି ୲ତା ପିଇସି, ଫିଇସି ଆସିଛନ୍ତି, ନା?
ତା ଟୋପ ଦେଇ, ଅଛି ତା, ନିକି ଦିଦି, ଅଛି ୲
ତା, ଜିଜୁ ଅଛି ନା?
ନାଠ ଯାଇଛନ୍ତି ଥିଲେଠ ଯାଇଛନ୍ତି ନା କଣ ଆସି
ଓହୋ ୲
ହଁ,
ତମ, ଭାଇ କିଛି ଜାଣିପାରୁଛି, ନା ଏବେ?
ନା, ଜାଣୁ ପାରୁଏନା, ଛୁଆ ଳିଆ ମାଇଣ୍ଡ, ଆଉ
ହଁ, ହଁ
କହୁଛି, ଦିଦି ବାପାଙ୍କର ଯୋଉ ବ୍ୟାନର ଟା, କରିବୁ ସେଥିରେ ଲେଖିଦବୁ, ଆଇ ଲୋଭ ମାଇଁ, ଡାଡି ୲ କହୁଛି, କାମ୍ପାଟା ଦେନି, ମୁଁ କାମ୍ପା ଟିକେ ବାପାକୁ, ଦେଇ ଆସେ ଟିକେ ୲ ଜାଣି ପାରୁନି, ଜାଣି ପାରୁଛି ୲ ମାଇଣ୍ଡ, ମ୍ୟାଚର ହେଇନି ଆଉ, ଛୋଟ ଛୁଆ ଭଳି, କଥାବାର୍ତା ୲
ହୁଁ, ତା ଅବସ୍ଥା, କେମିତି ଏବେ? ସେ ଠିକ୍, ଠାକ୍ ଅଛି ତ?
ଏଉ ମଣିଷ, ସିଚୁଏସନ୍ ଖରାପ, ପଡିଥିଲେ ୲ ମଣିଷ କାନ୍ଦି, କାନ୍ଦି, ଲାଷ୍ଟ କୁ ନିଜକୁ ସମ୍ଭାଳିବାକୁ, ଚେଷ୍ଟା କରେ ୲ ହଉ
ଆସିଲ କେତେବେଳେ, ସେଠୁ?
ଏଠି, ବା ଆସିକି ପହଞ୍ଚିଲି, ସାଢେ ଚାରିଟା ରେ ୲
ହୁଁ, ହୁଁ ସେମାନେ, ସବୁ ପଳି ଆଇଲେ, ଫୁଣି? କର
ହୁଁ, ତା ମା କାନ୍ତିୁଥିଲେ କହିଲେ ଛୁଆ ଆସିବ ଗ ଯିବ ତାଙ୍କ ସାହି ପଡେଇ ନା ଡାକିଲା ବେଳକୁ ଝଗଡା ଝାଟି ହେଇ କେହି ଆସୁନାହାନ୍ତି ସଙ୍ଗୀତା ଯୋଉ, କଣ ଦିଅନ୍ତି ନା ପିଣ୍ଡ, ଫିଣ୍ଡ ଗୋଟେ? ସଂଙ୍ଗୀତା, ଦେଇଛି ତା ସାଇ ଭାଇ ଦିଅନ ସାଇ ଭାଇ ନହେଲେ ଝଗଡା ହେଇଛି ତା ବଡାପଙ୍କ ଘର ସହିତ ବଡା ଘର ଆସୁନହାଥ ବୋଲି ସାହିରେ କେ ଆସ
ଏଇ, ମଣିଷ ମରିଗଲେ ବି, ଯୋଉ ଏଇଭଳିଆ ତ, ହିଂସା ୲
ଆଉ ତାଙ୍କ ଗାଁ ଲୋକ କହୁଛନ୍ତି, ତମ ସାହି ପଡିଶାରେ ଯାଉନାହାନ୍ତି ୲ ଆମେ, କେମିତି ଜୀମୂ? ମତେ କହୁଛନ୍ତି, ତୋ ବୋଉ ଆସିବ, ଆମ ଗୋଡ ତଳେ ପଢିବ ୲
ତାଙ୍କର କଣ ହେଇଛି କି ସେ ଗୋଟ ତଳେ ପଡିଆ
ରଗଡା ଲାଗିଥିଲା ନା ଆଗ ବା ଚାଥିଲା ଯୋଉ
ଓହୋ ମଣିଷ ମରିଗଲା ପରେ ବି ତାଙ୍କର ଆହୁରି ରାଗ। ଏଇଭଳି ବି ଲୋକ ଥାଆନ୍ତି। ଏଇଟା କଣ ଗୋଟେ
ଘରେ ପୁରୁଷ ଲୋକ ଘରେ ପୁରୁଷ ଲୋକ ବି ନାହାନ୍ତି ଚଢୁଛନ୍ତି। ଆ ଅଚାତ ଗୋଟେ ଛଟ ସ ଦେଖ ଶଖିପାରନ୍ତିନି ଶୁଣିପାରନ୍ତିନି। ସେଇ ସେଇଭଳି ଆଉ ଦେବୁ ତ ଦେବୁ ଆଉ ଘରେ ପୋଷ ଲୋକ ବିଏ।
ଆ କଣ ଖାଇଥିଲ ତମ
ମିକସ ଭେଜ ମ ମ ମେନ ପକି ହେଲା। ମାଉ ସେ ଆସି ଲ ଦେଖ ମିଲ୍ ପକେଇ ନଁ କି ମୋ ନାଁ ମନ ନାହିଁ ଆଉ ଏବେ ଟିକେ ମିଲ୍ ମୁଁ ଆ ଭାବିଥିଲି ସାଢେ ଚାରିଟା ଆସି ପହଞ୍ଚି ତୁମସ ପକମ ଦେଖିଲା ବେକୁ ପାଟାସ ପହଞ୍ଚୁି ତାର ମାଉଟ ସରିଛି ମୋ ସେସ ସବୁଳେଇଲିଣି ରୋଷେଇ କରରେ ଏଟ ମାସ ଭଲେ ଆ ତାିା ଦେବ ମୁଁ ଟିକ ଦେଇଦିନି ଖାଇବ ନା ସେ ଗୋେ କଙ୍କୁ କହିବୁ ଦୋକାନରେ ଲ ସଜି ଚାମ ଚାଚ ସ ଠିକ କିଏ ବୁ ସାଧ୍ୟରେ କାକି ଦେ
ହୁଁ।
କଲେ ଖାଇବ। ସାଇ ଚଲିବ ଶୋଇଲ କହ ଦିବ ତେ ଘରକୁ ଯିବା ସେତ ତାରିଖ
ପରରଦିନ ପୁରା ପଳେଇ ଆସିବ ନା।
ହଁ ସେଇଆ।
ଏଇଠି ଜିନିଷ ପତ୍ର ରଖିଦବ
ପୁରୁଡାାରେ ଗୋଟେ ଦରଟ ଉଠନି ସେ କଣ ହେଲା ତାପଡି କଣ କରି
ମାନ ଜି ଜଛ ପତ୍ର ବି ଆଣିବାର ନାହିଁ ତ
ପତ୍ର ମୋ କଦିଟା ତ ରହିବ। ଆମେ ଯ ପାଖର
ନା ଫର ବି ଆଣ୍ଟିଙ୍କୁ କହିବନି ନା ପୁରା ଛାଡ଼ିବ।
ହଁ ହଁ ସେଇଟା ଛାଡିଦେଲେ ବି ମୁଁ ଗୋଟେ ରୋମ ଦେଖୁଚି। ରୋଷେଇ ବାସ କରିକୁ ନିଜେ ଖାଇ ବେଟର।
ହୁଁ।
ନିଜେ ରହଲୁ ଯୁଆଡେ ଇଛା ସିଆଡେ ଗଲୁ।
ଉପରେ ଅଛ ନା।
ହଁ ତଳେ ଆମର ରଙ୍ଗ ଦିଆହୋଇଥିଲା ତ।
ଓହୋ।
ରଙ୍ଗଦିଆ ସରିଲାଣି ଯେ ର ଇ ନାଇ ହଁ ରଙ୍ଗଦିଆ ସରିଲାଣି। ଓ ନା। ଏଟିଆ ଆବଟି ଆସିକି କହି ଆଜି ରଗଦିଆ ହବ ସାଢେ ପାଞ୍ଚଟା ବେଳୁ ଯାଇ ସେ ରୁମ ସବୁ ଝିଅ ଜିନିଷ ପିଉ ଜିନିଷ ଯେତିକି ସବୁ ନମିତା ଭାଇ ରୁମ ରମିତା ରୁମ ଜାଣି ରଖିନି ରଖିକି ଉପରୁ କିଛି ନେଇ ଆ ଆ ଦେଖି ତଏ ଫ ରଖ ସଶ ରାମ। ସେ ରୁମ୍ ପୁଣି ସେ ରୁମ କ ଆଉ ରେ ଧରିକି ପୋଛା ଜିନିଷରେ ନ ମାରି ସେଟା କଣ ରହିହବ ରଙ୍ଗରେ ଲାଗିବ ସଫା କରିେଇ ତଥାପି ପୋଛା ନ ମାଇନି। ଛ ମାରିବ ଜିନିଷ ପତ ଟେକି ମୋର କି ଏେ ଗତ କରିବ। ରଜ ବରତରେ ଆମର ଆସିଲି ସୋ ଟୋଟେ କରି ତାଙ୍କ ଜିନିଷ ରଖ ସେନ ସେମପ ଆଉ ଏତେ ଜିନିଷ ମୁଁ ଏକୁଡା କିମିତି କିଣିବି
ହୁଁ।
ଘରବେଳି।
ତାମେ ଖାଇ ପିଇ ସାରିଲଣି।
ହଁ।
ଏବେ ଖାଲି ସୋଇବ। କେମିତି ରହିଛ କି କେଆନି ଏକା ମୁଁ ସେହା ଭାବୁ
ପାଗଟା ପଠେଇଦି ହେ ମୁଁ ସନ ସଖଳୁ ପଳଉଛି ଜ ସେଠୁ ସେଠୁ ଟ୍ୟୁସନ ପଲୋଉଛି। ସେମର ପଳେଇଆସଛି ପାଏଲ ଥିଲା ପାଏଲ ପଳେଇିଲା ଦଶ ତାରିଖ ପାୟଲ ପଳେଇଲା ଦଶ ତାରିଖ। ପଳେଇ ଫାଙ୍କା ଫାଙ୍କା ଲାଗିଲ। ସେଇ ଦଶ ଦଶ ତାରିଖରେ ସକାଳୁ ଗଲା। ସାଢ଼େ ଛଅଟାରେ। ପଢିଲା ମୁଁ ଘର ଗଲି ସାଡେ ହେଇକି ଟିୟୁସନ ହେଇକି,
ତା ଟିଉସନ ଆଉ କେତେ ଦିନ କରିବ ତାକୁ
କାଲି ତ ଗୋଟେ ଦିନ ଯମି ତାପରେ କହି ତାପରେ ତ ପଳେଇମି ଘରକୁ ଆଉ କି ପେମେଣ୍ଟ ଟା କରନ୍ତୁ କଣ କରିବି ଆଜି ତ ଟଟିଉସନ ଯାଇନି।
ହୁଁ
ଆଜି ସିଆଡେ ଗଲୁନା ନାହିଁ କଣ କରିବି ମୁଁ ବି ଆଉ
ହୁଁ, ହୁଁ,
ପୁଣି ଆସିକି ଖାଇଦେଇକି ପଳଉଛି ଅଙ୍କିତା ଟିକିଏ ବସା ବସି କରିକି ସେଇ ଯଉ କଣ୍ଢେଇ ସବୁ କରିବା ପାଇଁ।
ହଁ,
ସେଇଠି ସନ୍ଧ୍ୟା ରେ ଟିକେ ଘୁରି ଘୁରିକି ସେଠି ଟିକେ ବସି ବସିକି ପୁଣି ପଳେଇ ଆସଛି ଛଟା ସାତଟା କୁ
ହୁଁ, ବାସ୍,
କେ ନାହାନ୍ତି ଆମ ସେ ତଳ ରୁମ୍ ଟାରେ ବି ମୁଁ କେହି ନାହାନ୍ତି ଏ ରୁମ୍ଟା ରେ ବି କେହି ନାହାନ୍ତି ଆଉ ମୁଁ ଏଠି କାସହିତ ମିଶେ।
ହଁ,
ଭାରି ଖାଁ ଖାଁ ଲାଗୁଥିବ।
ହଁ ଖାଁ ଖାଁ ମୁ କାଲି ଶୋଇଥିଲି ମତେ ସେମ୍ ମୁଁ ବାଲକୋନି ରେ ଶୁଏ। କିନ୍ତୁ ଏବେ ମୁଁ ବାଲକୁନି ଯାଉନି ବାଲକୁନି କବାଟ ବି ଦେଇ ଦଉଛି।
ହୁଁ ଦେଇଦଉ ହଁ ଗୋଟେ ମଣିଷ ଗୋଟେ ରୁମ ରେ ନଥିନେ ସେ ରୁମ ଯୋଉ ଗୁଡା ଲାଗ୍ କେ ମୁଁ ଜାଣିଛି ।
କିମିତି ଜାଣିଲୁ?
ଜାଣି ନା ନି ଯୋଉ ସେମାନେ ସବୁ ଉ ନିକି ସେମାନେ ସବୁ ଯେତେବେଳେ ନଥାନ୍ତି ଥିବା ଅବସ୍ଥାରେ ଯିବୁ ହଁ ଗୋଟେ ଅଲଗା ନଥିବା ଅବସ୍ଥାରେ ଯିବୁ ଗୋଟେ ଗୋଟେ କେମିତିଆ କେମିତିଆ ଲାଗେ
ହୁଁ ମୁଁ ସେଇଥି ବାଲକୁନିରେ ସୋଉନି।
ଜିନିଷ ପଡିଥିବ ସିଏ ଗୋଟେ କଥା ପୁରା ଖାଲି ବେଡ ପୁରା ଖାଲି ସବୁ ଜିନିଷ ଖାଲି ଥିବ ସେ ରୁମ୍ କୁହନା ଆହୁରି କେମିତିଆ କେମିତିଆ ଲାଗେ ସେ ଯେଉ ନୂଆ ଝିଅ ଗୁଡା ଅଛନ୍ତି ନା?
ହଁ ଅଛନ୍ତି।
ହୁଁ ହୁଁ,
ମା ଏ ରୁମ୍ ରେ ଗୋଟେ
ମିଶୁଛନ୍ତି ନା?
ମୁଁ ତ ତଳକୁ ଯାଉନି କଣ ଅଛି। ହଁ ତାଙ୍କୁ ରୁମକୁ ଗଲେ କବି ଦିି କି ବସ ଠିଆହେଇଚ କାହିଁକି
ତମେ ବଡ କି ତାଙ୍କ ଠାରୁ? ଆ ବାପା ତମର ରୁମ୍ ଟା ଅଲଗା ପ୍ରକାର ସମ୍ମାନ
ରେ ଏବେ ପିଜି ସଇଲା।
ଓହୋ। ହୁଁ।
ମାହି ରୁମ ରେ ଗୋଟେ ଝିଅଟେ ଆସିକି ରହିଛି।
ହଁ।
ସେଇ ଯୋଉ ପାଏଲ ତା ଭଉଣୀ ର ସାଙ୍ଗର ସାଙ୍ଗ।
ବାଵାଲୋ ଏତେ ସଂଖ
ଆଉ ଆମ ରୁ ମୁ ତ ଏଇଥିପାଇଁ ଯାଉନି ଯୋଉ ରଙ୍ଗ ଦିଆ ବହୁଛି ସଙ୍ଗୀତା ବେଟ ତ ଖାଲି ଆମ ଝିଅ ବ ତାଙ୍କ ରୁମ କୁ ବିିହୁ ବେଡିଂ ଯଉଠି ଆସିଲି। କେବଳ ମୋ ୱେଡିଙ୍ଗ ଟା ଥିଲା।
ହୁଁ।
ତୁ ସେ ରୁମ ଟାକୁ ଖୋଲିଦବୁ ତିନିଟା ବେଡ ଫାଙ୍କ କେବଳ ମୁୋ ବେଡ ରେ ଗଦି ଥୁଆ ହେଇଚି।
ହୁଁ।
ହେ ଭଲ ଲାଗିଲାନି ସେ ତାଙ୍କ ରୁମରେ। ତାପରେ ଆଙ୍କର ଯଉ ଛାତ ଉପରେ ମେନ ଡୋର ଯୋଉ
ହାଲୋ ହାଲୋ ଇଏ ଦିଦି ଯାଇଥିଲେ ନା ଲିଟଲି ଦିଦି?
ହାସ୍ ସିଏ ଜି ହୁଉନି।
ସେ ଯାଇିଥିଲେ ଟିକେ କଣ ହେଇଯାଇଥାନ୍ତା?
ନା ସେ ଖରାରେ ହୁଁ ନବି ମିଛ କହିକି ଆସଛି। ତା ବାପା କୋଉଥିଲେ ଯାନା ଏବେ ତାଙ୍କର ବ୍ରାହ୍ମଣ ନା ତା ବାପା କହୁଥିଲେ ଏବେ ଯାଆ ନା ତାଙ୍କ ମନ୍ଦିର ଫନ୍ଦିର ଅଛି ଏଗାର ଦିନରେ ଯିବୁ।
ବ୍ରାହ୍ମଣ ମାନେ କଣ ଆସନ୍ତିନି କି?
ଆଁ ଆସୁଛନ୍ତି ତ ବାପା ମନା କଲେ ଏବେ କାହିଁ ଯିବୁ ଏଗାର ଦିନ ର ଯିବୁ। ହଉଲୋ
ହୁଁ ହଁ ହଁ ହଁ ପରେ କଥା ହଉ।